ହ୍ୟାଲୋ ହଁ କଣ କରୁଛନ୍ତି?
ଏଇଠି ବସିଥିଲି ଆଉ।
ଆଉ ଖାଇସାଇଲୁଣି?
ନାଇଁ ଖାଇନୁ ଖାଇବୁ ଆଉ।
କଣ ସେ
ରୁଟି ଆଉ ରୁଟି ମିକ୍ସିଭେଜ ହେଇଚି ଆଉ।
ଆଚ୍ଛା ଆଉ ଦେହ ଭଲ ଅଛି?
ହଁ ଦେହ ପା ଭଲ ଅଛି। ତମର?
ହଁ ମୋର ବି ଭଲ ଅଛି।
ହୁଁ ହୁଁ ଆଉ ରୋଷେଇ ସାରିଲାଣି?
ହଁ ରୋଷେଇ ଚାଲିଛି ସରିନି।
ହୁଁ ହୁଁ।
ଆଉ କଣ ଖାଇଥିଲ ସନ୍ଧ୍ୟା ବେଳେ?
ସନ୍ଧ୍ୟା ବେଳେ ଜଳଖିଆ ଟିକେ ଖାଇଥିଲୁ ଆଉ।
ଜଳି ଆଚ୍ଛା ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି। ତମର?
ହଁ ସମସ୍ତେ ଭଲ ଅଛନ୍ତି ଆଉ ଏବେ କଣ ଷ୍ଟଡ଼ି କରୁଛ?
ହଁ ଗ୍ରାଜୁଏସନ କମ୍ପ୍ଲିଟ ହେଇସାରିଲାଣି ୱାନ ଇୟର ହେବ।
ହଁ ହଁ।
ସରିବ ହେଲେ ମୁଁ କୋଚିଂ ଯାଉଛି ଆଉ।
ଆଚ୍ଛା। ଆଉ ମାନେ ଆଉ କଣ କୋଉ ଉପରେ କୋଚିଂ ନୋଉଛନ୍ତି ମାନେ ସିଟି ଓହୋ ଡିଫେନ୍ସ ଲାଇନ୍ ଭଲ ସେଟା ବି ସେ ଲାଇନ୍
ହୁଁ ତମର ରୋଷେଇ ଆଜି କଣ ହୋଉଛି?
ଆମର ତ ଆଜି ରୁଟି ଟା ସହିତ ଡାଲମା ଚିକେନ ଆଉ ଚିକେନ ହୋଉଛି କାଲି ପୁଅ ପଳେଇବ ତ ହଷ୍ଟେଲ ସେଥିପାଇଁ।
ଅହ।
ଆଉ
ଆଉ କଣ କୁହ?
ଆ ତମ ଘରଟା କୋପଟ ସାଇଡରେ ମାନେ କୋଉଠି?
ଆମର ଯାଜପୁର କେଉଁଝର ବୋର୍ଡ଼ରରେ ଆଉ।
ଆମ ତ ସେଇ ମାନେ ଯାଜପୁର ପପର ନୁହୁଁ ଗାଁ ନାଁ ଟା
ଆତରୁଆ
ତରୁଆ ଆମ ତ ଏଇ ମାନ୍ତିର।
ମାନ୍ତିରା?
ମାନ୍ତିରି।
ସେଟା କୋଉଠି କହିଲେ?
ହୁଁ ସେଟା ଏ ଯୋଉ ଜାଣିଥିବେ ଓସ୍ତିପାଳ?
ହଁ ଓସ୍ତପାଳ।
ଓସ୍ତପାଳ ମନ୍ତିରୀ।
ହଁ ହଁ।
ତମେ ରେକୁଟିଆ କଲେଜ ରେ କରିଥିଲ କି ପ୍ଲସ ଥ୍ରୀ।
ନା ନା। ମୁଁ ସାଇଙ୍କୁଲରେ କରୁଥିଲି।
ଓହୋ।
ତମର କୋଉ ଅନର୍ଷ ଥିଲା?
ଇଂଲିଶ।
ଓ ହୋ। ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ସବୁ ଭଲ। ଆଉ ଆପଣ ଏବେ କଣ କରୁଚନ୍ତି ପଢାପଢି ନା ହାଉସ ୱା
ନାଇଁ ନାଇଁ ମୁଁ ପ ମୋର ପଢା ଚାଲିଚି ମୋର ଏବେ ପ୍ଲସ ଥ୍ରୀ ଥାଡ ଇୟର ହେଲା। ମାନେ ସେକେଣ୍ଡ ଇୟର ଫୋର୍ ସେମିଷ୍ଟର ଏକଜାମ୍ ଦେବୀ ମୋର ଥାଡ୍ ଇୟର ହେଲା ଆଉ।
ଓ। କହିଲେ ତ ପୁଅ ପଳେଇବ ହଷ୍ଟେଲ ବୋଲି ମୁଁ ସେଇଥିପାଇଁ ଭାବିଲି ଆଉ।
ନା ପୁଅ ମାନେ ମୋ ଭାଇ।
ଓ।
ଆଉ ତମକୁ କଣ ଖାଇବାକୁ ଭଲ ଲାଗେ?
ଏତେ ତ ସବୁ ଭଲ ଲାଗେ ଖାଇବା ପାଇଁ, ଟିକେ ବେଶୀ ନନଭେଜ୍ ଉପରେ ଟିକେ ବେଶୀ ଭଲ ଲାଗେ ଆଉ।
ତାହେଲେ ତମେ ମୋ କାଟାଗୋରୀ ଲୋକ ଆଉ। ନନ ଭେଜ ହଁ ମୋର ନନଭେଜ ହେଲେ ଆମର ଭାତ ଉଡିଲା ଆଉ ବିନା ଭେଜରେ ମୁ ଭାତ ଖାଇ ପାରିବିନି।
ନାଇଁ ନନଭେଜ ଖାଇବାକୁ ଟିକେ ବେଶୀ ଭଲ ଲାଗେ, କିନ୍ତୁ ସ ତାହରେ ସମୁଦାଏ ଦିଇଟା ବାରରେ ହିଁ ଖାଏ।
ଆଚ୍ଛା କୋଉ ବାରେ?
ଆ ସୋ ରବିବାରେ ଖାଏ ବୁଧବାର ଖାଏ ବାକି ଆଉ ସବୁ ବାର ପଡିଯାଏ। ତ ମୁଁ ସୋମବାର କରେ ମଙ୍ଗଳବାର ବି କରେ। ଶୁକ୍ରବାର ବି କରେ ଶନିବାର ବି କରେ।
ନାଇଁ ମୁଁ ଏତେ କିଛି ବାର କରେନି, ମୁଁ ସବୁବାରେ ଖାଇଦିଏ କେବଳ ସୋମବାରକୁ ଛାଡିକି ମ ସ ସବୁବେଳେ ନଭେଜ ଖାଇଦେବ ଯୋଉ ମୁ ଖାଇଦବି କିନ୍ତୁ ସୋମବାରକୁ ଛାଡିକି।
ଆଉ ଏମିତି ବାର ପର୍ଯୟ ତ ମୁଁ ଖାଏନି ଆଉ ଗୁରୁବାର ଏ ଏମିତିରେ ବି ଘରେ ହୁଏନି ଆଉ।
ହଁ ଗୁରୁବାର ତ ହୁଏନି ଯାହା ଥିବ ବୁଧବାରରୁ କାଁ ଆଉ ନନ‌ଭେଜ୍ କଣ ଚିକେନ ନା ମଟନ?
ନାଇଁ ମୁଁ ମଟନ କଣ ଖାଏନି।
ଆଉ ପ୍ରାୟେ ଝିଅ ପିଲା ତ ସେଇଟା ଖାଆନ୍ତିନି ଆଉ।
ହୁଁ।
ହ
ମୋର ଥିଲା ଆଉ ମତେ ଛୁଆଟି ବେଳକୁ ପସନ୍ଦ ନୁହେଁ ଧୁଇରେ ମୋର ମୁ ଖାଇଲେ ବି ମୋର ଏଲାର୍ଜି ହେଇକି ଫଳି ହେଇଯାଏ ଦେହଟା ତ।
ଓହୋ ମୋର ମୁଁ ଯଦି ମାଛ ମାନେ ଫିସ୍ ଖାଇଦେବି ତାହେଲେ ମୋର ଏଲାର୍ଜି ବାହାରଯିବ ଆଉ ସେଥିପାଇ ମୁଁ ମାଛ ଏତେ ଖାଇବାକୁ ପସନ୍ଦ କରେନି ମାଛ କଣ ଶୁଖୁଆ ତ ମୁଁ ଛୁଆବେଳଠୁ ଖାଏନି।
ଆଚ୍ଛା। ମଟନ କୁ ଛାଡେକି ବାକି ଆଉ ସବୁ ଆମିଷ ଖାଏ।
ମୋର ମୁଁ ମାନେ ଏ କଣ ମୁଁ ମାଛ ଟା ଖାଇବିିନି କି ଶୁଖୁଆ ଟା ଖାଇବିନି ଆଉ ସବୁ
ଆଚ୍ଛା। ଆଉ ଆଇଁଷ ଭିତରୁ ସବ କୋଉଁ ରେସିପିଟା ଟିକେ ବେଶୀ ଭଲ ଲାଗେ?
ମତେ ତ ମଟନ କରି ଟା ଭଲ ଲାଗେ ଚିକେନ ବିରିୟାନୀ ଟା ଭଲ ଲାଗେ।
କେବେ ବନେଇଛନ୍ତି?
ଅ ବନେଇନ ହଁ ମୁଁ ବନେଇଛି କେବେ କେମିତି ବନେଇଥିଲି ଏବେ ବନାଇନି ଘରେ ମାମା ବନେଇ ଦିଅନ୍ତି କେବେ ବନେଇ ଥରେ ଥରେ ବନେଇଦିଏ।
କେମତି ବନାଉ ମଟନ୍? କରିଟା ହେଇନା ମୁଁ ତ କେବେ ଖାଏନି ତ ମୁଁ ତ ବନାଏନି ନା। ତ କେମିତି କଣ ବନାଅ ତମେ?
ମଟନ କରି ଯେମିତି ଚିକେନ କରି ସେଇଭଳିଆ ମାନେ କଣ କରି ତମେ କଣ ଆ ପିଆଜ ଫିଆଜ ସବୁ କାଟିଥିବେ ନା ଯୋଉ ତା ମସଲା ମସଲି କରିିବେ ମସଲା ଯେମିତି ଅଦା, ରସୁଣ ଅଦା, ରସୁଣ, ପିଆଜକୁ ଗ୍ରାଇଣ୍ଡ କରି ରଖିଦିବେ। ପ୍ରଥମେ କଣ କରିବେ ନା ତେଲରେ ଆଜ୍ଞା ଆଳୁ ଯଦି ଆପଣ ଆଳୁ ଚାହିଁବେ ଖାଇବା ପାଇଁ ତାହେଲେ ଆଳୁକୁ ତେଲରେ ଭାଜିବେ। ସୋରିଷ ତେଲ ପକେଇବେ। କାରଣ ଫ୍ରିଡ଼ମ ତେଲଟା ପକେଇଲେ ତ ଏତେ ଟେଷ୍ଟ ଭଲ ଆସେନି ନା।
ଆମିଷ ଆମିଷ ର ଯେକୌଣସି ରେସିପି ବାନଓ ସୋରିଷ ତେଲରେ ବନେଇଲେ ତା ଟେଷ୍ଟ।
ଟେଷ୍ଟ ବହୁତ ଭଲ ଲାଗେ କିନ୍ତୁ ଯଦି ଏବେଏବେ ଯୋଉ ଆସୁଛି ଆର ତେଲ।
ହଁ ଯୋଉ ଫ୍ରିଡମ ହଉ କିମ୍ବା ଅଲଗା କିଛି ଅଇଲ କଲେ। ସେଟା ଟିକେ ଏତେ ଟେଷ୍ଟ ଲାଗେନି କିନ୍ତୁ ସୋରିଷ ତେଲ। ହଁ ସୋରିଷ ତେଲରେ ଗଲେ ତା ସ୍ମେଲ ଗୋଟେ ପୁରା ଅଲଗା ପ୍ରକାର ଥାଏ।
ହଁ ତା ବାସ୍ନା
ଖାଇବା ପାଇଁ ବି ଭଲ ଲାଗେ।
ହୁଁ। ସେଇ ସୋରିଷ ତେଲ ପ୍ରଥମେ ପକେଇକି ସେଥିରେ ଆଳୁ ପକେଇକି ଭାଜିଦେବେ ଅ ତାପରେ କଣ କରିବେ? ଆଳୁ ଟା ଯେତବେଳେ ଭାଜିହଇଯିବ ମାନେ ବେଶୀ ଭାଜିବେନି ହାଲକା ଭାଜି ଖୋଲିଦେବେ। ସେଇ ତେଲରେ ଗୋଟା। ମସଲା ପକାଇବେ। ଆଉ ତେଜପତ୍ର ଟିକେ ପକେଇବେ। ଆଉ ତାପରେ ପିଆଜ ପକେଇବେ ଯେଉଁ କଟା ପିଆଜ
ହଁ।
ପିଆଜ ପକେଇଥିବେ ତାକୁ ସେଠି ମାନେ କଣ? ଟିକେ ପିଆଜ ଟା ଯେତେବେଳେ ରେଡ କଲର ହେଇ ଆସୁଥିବ ସେରେ ଯୋଉ ଆମେ ଅଦା ରସୁଣ ପେଷ୍ଟ ବାଟିଥିଲେ ତାକୁ ଆମେ ପକେଇବା। ଅଦା ରସୁଣ ପେଷ୍ଟ ପକେଇଦବା ଯେତେବେଳେ ତାକୁ ଟିକେ ଇଏ କରିବା ଯେତେବେଳେ ତା କଞ୍ଚା ମାନେ ଗୋଟେ ସ୍ମେଲ ଥାଏ ନା ସେଟା ପଳେଇଲେ ସେଥିରେ ଟିକେ କଣ ସ୍ୱାଦ ଅନୁସାରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଯେତେ ସବୁ ଗୁଣ୍ଡ ମସଲା ଅଛି ସେଇଟା ସବୁ ପକେଇବା। ଯେତି ଫାଷ୍ଟ ତ ମଟନ୍ ମସଲାଟା ହିଁ ପକା ହବ କାରଣ ନା ମଟନ୍ ମସଲାଉ ଲୁଣ ପକେଇବେ ସ୍ଵାଦ ତାକୁ ଭଲସେ କସିବେ ଯେମିତି ତାର ମାନେ ପଚାଶ ମାଇଲ ଯେ ପର୍ଯ୍ୟନ୍ତ ଯାଇନି ସେ ପର୍ଯ୍ୟନ୍ତ କଷିବେ। ଚାଲିବ।
ହୁଁ।
ସିବେ।
ଆଉ। ହ।
ଚୁଟି କାଟିବେ ତାପରେ ।